ହାଲୋ ହଁ ହଁ ନମସ୍କାର। ଆଉ ଭଲ ଏଇ କି ଆଜି ମଙ୍ଗଳବାର ନୁହଁ କି? ଏ ଟିକେ ମାଙ୍କର ଟିକେ ପଣା ଦିଏ ତ ବାହାରେ ଆଉ ସକାଳୁ ତ ଆଜି ପୁରା ବର୍ଷା ହଉଛି ଯେ ହଉଛି ଆଉ ସେଥିପାଇଁ ଆଉ ଏପର୍ଯ୍ୟନ୍ତ ଦେଇପାରିନି ଏବେ ଟିକେ ମାନେ ପାଗ ଟା ଖୋଲିଲା ତ ଟିକେ ବର୍ଷା କମିଚି। ତ ସେଥିପାଇଁ କହିଲି ଯାଏ ଟିକେ ପଣା ଟା ଆଗେ ଦେଇଦିଏ ଆଉ ତଥାପି ଟିକେ ଟିକେ ବର୍ଷା ହଉ ଛି ନା ଦେଇଦବା ଆଉ ଆଉ ଅପେକ୍ଷା କରିବନି ଲେଟ୍ ହେଇଯାଉଛି ଲେଟ ହଉ ହଉକା
ଆଜି ମୋ ମାମାଙ୍କର ମାମା ବି ସବୁ ମଙ୍ଗଳବାର କରନ୍ତି ମାନେ ସେ ସବୁ ବର୍ଷ ମାନେ ମାନେ ଯୋଉ ମାସ ଟା ଯାକ ମଙ୍ଗଳବାର ସେ ସବୁବେଳେ କରନ୍ତି ବର୍ଷଟା ଯାକ ପୁରା ସିଏ ବି ଆଜି ବାହାରେ ଏବେ ତ ବର୍ଷା ହଉଥିଲା ଏବେ ଟିକେ ବର୍ଷା ଛାଡିଛି ଆମର ବି ଏବେ ପଣା ଦିଆ ସଇଲା। ମୋ ମାମା ସବୁବେଳେ ଦିଅନ୍ତି ନା ଏବେ ସଇଲା ତାପରେ ଆପଣଙ୍କର ସବୁ ରୋଷେଇ ବାସ
ହୁଁ ନା ଏଇ ଖାଲି ଭାତ ଆଉ ଡାଲି ବସ୍ ଦେଇ ଆଉ ଖଟା ହେଇକି ଅଛି ଘରକୁ ଟିକେ ଗେଷ୍ଟ ଆସିବେ ତ ଆମ ପନିର୍ ଛତୁ ଟିକେ କଟା ହେଇକି ଖାଲି ଥୁଆ ହେଇଛି ଏପଟୁ ସାରିଲେ ଆଉ ଟିକେ ସାରିଲେ କରିବି ଆଉ ଯାହା ହଉ ମତେ ଗୋଟେ କଥା ଭଲ ଲାଗେ ଲାଗିଲା କଣ କହିଲା ଝିଅ ମୁଁ ନା ଏଇ ଯୋଉ ଟୋନ ତ ତମର ଯୋଉ ଟୋନ ଟା ନ ମତେ ଏତେ ଭଲ ଲାଗେ ଯେତେବେଳେ ଅନ୍ୟ କାମ ଯେତେବେଳେ କଲାବେେଳେ ମୁଁ ଶୁଣେ ଏତେ ଭଲ ଲାଗେ ଯେ ମୁଁ କହେ କି ଟୋନ୍ ଟା କାହାର ଏ ଝିଅ ଟ କେଡେ ସୁନ୍ଦର କଥା ହଉଛନ୍ତି ଆଉ ଯା ହଉ ଦେଖୁ ଦେଖୁ ଆଜି ତମ ସହିତ କଥା ହଉଛି
ହଁ କେତେ ଦିନ ହେଲାଣି କଥା ବି ହେଇ ନଥିଲେ ସେତେବେଳେ ଯାହା କଥା ହେଇଥିଲେ ଏବେ ପୁଣି ଆଜି ଆଉଥରେ କଥା ହେଲେ ଆଉ
ହୁଁ ହୁଁ ମତେ ଏତେ ଭଲ ଲାଗିଥିଲା ମୁଁ କହେକି ଆଉ ଯା ଏତେ ସୁନ୍ଦର ଟୋନ ଆଉ କୁନି ଛୁଆଟିଏ
ଏୟା ଚାଲିଛି ଆଉ ଆଉ ତମେ ଆଜି କଣ ଖାଇଥିଲ--?
ମୁଁ ଆଜି ସକାଳୁ ଆଜି ଟିକେ ବର୍ଷା ପାଗଦେଇଥିଲା ଆଜି ଟିକେ ଲେଟରେ ଉଠିଲି ନଅଟା ସାଢେ ନଅଟା ଚାରିଟା ବେଳକୁ ମାମା ବି ଅଫିସ ପଳେଇଥିଲେ ତାଙ୍କ କାମ ସାରିକି ଆଜି ମାମା ପୂଜା କରିବିନି ସେ ଯୁଗରୁ ଦିଦି ପାଣା ଦେଇ ଦେଇଥିଲା ମୁଁ ଏବେ ଏଇ ଥିଲି ଉଠିକି ଦାନ୍ତ କଷି ଘଷିକି ଏବେ ପୁରୀ ତରକାରୀ ଖାଇକି କି ବସିଛି ଆଉ।
ଓହୋ।
ହଁ ଆଜି ବର୍ଷା ପାଗ ହେଇଛି ଆଉ ସେଠି ପୁରୀ ତରକାରୀ ଚାଲିଲା ଆଉ ନାଇଁ କି।
ହଁ ଆଉ ଆଜି ବର୍ଷା ଦେଇଛି ବାଗଟା ଦେଇଛି ବୋଲି ମାମା ସକାଳୁ ପୁରୀ କରିଦେଇଛନ୍ତି ପୁରା ସମସ୍ତଙ୍କ ପାଇଁ ସେ ଯୁଗରୁ। କରିଦେଇକି ରଖିଦେଇଥିଲେ ଏବେ ଉଠିକି ଖାଇଲି ଆଉ।
ଆଚ୍ଛା।
ଆଜି ସବୁ କାମ ତ ଆପଣଙ୍କର ଟିକେ ଲେଟ୍ ହବ ବୋଧ।
ହଁ ଆଜି ଟିକେ ଲେଟ ହବ ଆଉ। ଆଉ ତ ଚାଲିବ ସେଇଆ ସବୁ ତ ମଙ୍ଗଳବାର ତ ସେଇଆ ଆଉ। ଆଜି ତ ନୂଆ ତ ନ ହୁ ହୁ ଅଭ୍ୟାସ ହେଇଗଲାଣିି ଆଉ।
ଆପଣ ମଙ୍ଗଳବାର ରୁଟି ଖାଆନ୍ତି ନା ଅରୁଆ ଖାଆନ୍ତି।
ନାଇଁ ମୁଁ କିଛି। ଖାଇନି ମୁଁ ପୁରା ମାନେ ଇଏ ହି ରଖେ କାଷ୍ଟ ରଖେ। ମାନେ ଖାଲି ଟିକେ ପାଣି ପିଏ ନହେଲେ ସରବତ ପିଏ। ଆଉ ନହେଲେ କିଛି ନାହିଁ।
ହଁ କିନ୍ତୁ ମୋ ମାମା ସକାଳୁ ଯାହା। ଖରା ବେଳେ ଟିକେ ଭାତ ଖାଇ ଦିଅନ୍ତି ଅରୁଆ ଭାତ ରାତିରେ ବେଳେ ବେଳେ ଖାଆନ୍ତି ନହେଲେ ଖାଆନ୍ତିନି।
ଓହୋ ହୋ ହୋ ନାଇଁ। ମୁଁ ପୁରା ଏଇଟା ସେମିତି ମାନେ ବଣ ବାର ମାସ। ସେମିତି କିଛି ଖାଏନି। ଆଉ ସେମିତି ହିଁ ରହିଯାଏ।
ନିନେ ଏୁ ମାମା ମଙ୍ଗଳବାର ଯୋଉ ସୋମବାର ବି କରନ୍ତି ନା ସୋମବାର ରୁଟି ଖାଇବେ। ତାପରେ ମଙ୍ଗଳବାରରେ ଯଦି ଅରୁଆ ଭାତ ହେଲା ଟାଇମ ହେଲା ଯଦି କରିବେ। ନହେଲେ ପୁଣି ସେଇ ରୁଟି କରିକି ଖାଇଦେବେ ତାପରେ ପୁଣି ବୁଧବାର ଦିନକୁ ଯାହା ସେ ପଖାଳ ଟିକେ ଖାଇବେ ନହେଲେ ଏଇ ଦି ଦିନ ଆଉ ବେଳେ ବେଳେ ଯ। ବୁଧେଇବାର ବି ବୁଧେଇ ଓଷା ପଡିଯାଏ ସେତେବେଳେ ପୁରା ତିନି ଦିନ ହେଇଯାଏ ନା। ସେ ଯୁଗୁରୁ ସେ ଅଧିକ ଯୋଉ ଅଧିକ ଦିନ ସେ ମାନେ ଭଲରେ ନ ଖାଇଲେ ତାର ଗ୍ୟାସ ଫ୍ୟାସ୍ ବାହାରିଯାଏ ସେ ଯୁଗୁରେ ସେ ଜ ଯୋଉ। ନ ଖାଇଲେ ଇଏ ହବ ତା ଦେହ ଖରାପ ହବ ସେ ଯୁଗରେ ସେ ଖାଇଦିଏ।
ଆଚ୍ଛା ଆଚ୍ଛା। ନାଇଁ ଆଚୁଆଲି ଆ ଆଗରୁ ବି ମୁଁ ବି ସେମିତି ରହି ପାରୁନଥିଲି। କିନ୍ତୁ ଗୋଟେ ଅଭ୍ୟାସରେ ଯେତେବେଳେ ପରିଣତ ହେଇଗଲା। କି ମୁଁ ମତେ ବି ପୁରା ପନ୍ଧିବେ ପୁରା ସନ୍ଧ୍ୟା ଆଯିବ ମାନେ ପୁରା ମୁଣ୍ଡ ପନ୍ଧିଲା ଇଏ ହେଲା ତାପରେ ମୁଁ କହିଲି ନା ଏଇଟା ଗୋଟେ ଦିନ ଇଞ୍ଜିନ ଟାକୁ ରେଷ୍ଟ ଦିଆ ହବ। ଯଉ ଆମର ପେଟ ଭିତରେ ତ ଆମେ ସବୁଦିନ ଖାଉଛେ ପିଉଛେ ନା ରେଗୁଲାର ଖାଇବାଟା ଆମର ରହୁଛି। ତ ମେସି ଆମର ଯୋଉ ଅଛି କିଡନୀ ଲିଭରଏମାନେ କଣ ରେଷ୍ଟ ପାଉନାହାନ୍ତି ତ ମୁଁ ଗୋଟେ ଦିନ ଦିନ ଜାଣିକି ହିଁ ଏମିତି କରେ କି ସବୁ। ମାସକୁ ଚାରିଟା ରହିଲା ଚାରି ଦିନ ଏମାନେ ବି ଟିକେ ରେଷ୍ଟ ନିଅନ୍ତୁ ଇଞ୍ଜିିନ ମାନେ। ସେଥିପାଇଁ ମାନେ କିଛି ଖାଏନି ଆଉ। ପ୍ରାୟ ବେସିକାଲି ସେଇଟା ହିଁ ମୋର ମାନେ ଇଏ କି ନାଇଁ ବଡ଼ି ଟା ଠିକ୍ ରହିବ ଆଗରୁ ଖାଉଥିଲି ସେଇ ଅରୁଆ ଆଉ ରୁଟି ଖାଇଦିଏ। କିନ୍ତୁ ଏବେ ଆଉ ଟୋଟାଲି ବନ୍ଦ କରିଦେଇଚି। ନାଇଁ ଆଜିକାଲି ଦେଖୁନ ଯୋଉ ହେଇଗଲାଣି ଯେତେ ପ୍ରକାର ରୋଗ ବେଶୀ ତ ମତେ ଲାଗୁଛି ବୋଧେ ଆମେ ଖାଇ ଖାଇକିନା ବେଶୀ ରୋଗବଧୀ ସେଥିପାଇଁ କହିଲି ଗୋ ସେ ଦିନ ଦେଖିବା ମାସକୁ ଚାରିଟା ଡେ ପୁରା ଫାଷ୍ଟିଙ୍ଗ୍ ରେ ରହିବା। ଆଉ ଦେହଟାକୁ ଟିକେ ସୁସ୍ଥ ରଖିବା ଆଉ ଫାଷ୍ଟିଂ କଲେ ବି ଆମର ଯୋଉ ରୋଗ ପ୍ରତିଷେଧକ ଶକ୍ତି ଟା ବି ଅତ୍ୟଧିକ ଟିକେ ବଢେନି କି ଆମର ଇମ୍ୟୁନିଟି ଟା ବି ଷ୍ଟ୍ରଙ୍ଗ୍ ହଉଛି। ଆମର ଇଣ୍ଟରନାଲ ଯୋଉ ଦେ ଯୋଉ କୃମି ଇଏ ଜିନିଷ ସେମାନେ କଣ ସବୁବେଳେ ପୋଷଣ ପାଉଛନ୍ତି ତ ଗୋଟେ ଦିନ ବନ୍ଦ କରାଗଲେ ତାଙ୍କର ବି ପରିମାଣଟା ବି କମୁଚି ଶରୀରରେ ନହେଲେ ନହେଲେ ସବୁ ଜିନିଷ ବଢି଼କି ଦେଖ ଆଉ ଗୋଟେ କଥା ଦେଖ ଆମ ବଡିରେ ଯେତିକି ଆମର ଦର ଆମେ ଯୋଉ ଖାଇ ଦଉଚେ ଖାଦ୍ୟ ତ ସୁଗର ଲେବଲ ବି ପ୍ରାୟ ସବୁ ଏବେ ବ ବଢ଼ିକି ରହୁଛି ତ ଏଇ ଗୋଟେ ଦିନ ହିଁ ମାନେ ବଡି ଟା ବି ‌ମାନେ କହିବାକୁ ଗଲେ ସବୁଆଡୁ ରେ ଆଉ ମତେ ବି ବହୁତ୍ ଭଲ ବି ଲାଗେ କଣ ପାଇଁ କହିଲ ଫାଷ୍ଟିଂ ରେ ମୁଁ ଯେତେ କାମ କରିପାରେ ଖାଇକି ମୁଁ ସେତିକି କିଛି କାମ କରିପାରେନି ଟିକେ ଖାଇଦେବି ମାନେ ସେ ପୁରା ଉଁ ପେଟ ତ ପୁରା ଓଜନ ହେଇଯିବ ଟିକେ ଖାଉ ଖାଉ ପେଟ ଓଜନ ହେଇଗଲା ସରିଲା ଆଉ ସେଦିନ ବେଶୀ ନିଦ ଆସେ କିନ୍ତୁ ଆଜି ପୁରା ଉପାସ ତ ମୁଁ ବେଶୀ ମାନେ ତିନି ଡବଲ କାମ ହୁଏ। ମୋର ମତେ ଲାଗେ
ହଁ ମାନେ ଖାଇସାରିଲା ପରେ ଟିକେ ଅଳସ ଅଳସ ବି ଲାଗେ ନିଦ ବି ଟିକେ ଲାଗେ ସେଇ ଗୁରୁ ମାନେ ନ ଖାଇକି କାମ କଲେ ଯେତିକି ଜଲଦି କାମ କରିହବ ଖାଇ ହେଇସାରିକି ଯେତେ ଜଲଦି କାମ କରିହବନି ସେ ନ ଖାଇକି କା ମାନେ ଖାଇବୁ ଯେତିକି ଦରକାର କିନ୍ତୁ ଅ ଖାଇଲେ ବି ଭଲ ନୁହେଁ ମାନେ ଏତେ ସବୁ ରୋଗ ବି ବାହାରିଲାଣି ଏବେ ଅଧିକ ଖାଇଲେ ସବୁ ରୋଗ ହେଇଯାଉଚି ସେଇ ଯୁଗୁରୁ ମୁଁ ବି ଏବେ ଅଧିକ କିଛି ଖାଉ ନହେଲେ ଆଗରୁ ବାହାର ଜିନିଷ ମୁଁ ମଧ୍ୟ ଖାଉଥିଲି। ଏବେ ଆଉ ବାହାର ଜିନିଷ ଖାଉନି କାରଣ ବାହାର ଜିନିଷ ଖାଇଲା ବେଳକୁ ମୋର ଦେହ ଟିକେ ସାଙ୍ଗେ ସାଙ୍ଗେ ଖରାପ ହେଇଯାଉଚି । ସେ ଯୁଗରୁ ମ୍ୟାଗି ଆଉ ପାସ୍ତା ଚାଉମିିନ୍ ଏଗୁଡ଼ାକ ସବୁବେଳେ ଅ ଅଧିକ ଖାଉଥିଲି ସେ ଯୁ ଏଗୁଡା କେବେ ଆଉ ଟୋଟାଲି ଖାଉନି ନହେଲେ ମୋର ସାଙ୍ଗେ ସାଙ୍ଗେ ମାନେ ଆଜି ଖାଇଲି ମାନେ ଆ ସନ୍ଧ୍ୟା ବେଳକୁ ମୋ ଦେହ ପୁରା ଖରାପ ହେଇଯିବ। ଝାଡା ବାନ୍ତି ହେଇକି ପୁରା ଏକାଥରେ ଏକା ଗୋଟେ ସପ୍ତାହ ପଡ଼ିଲି ସେ ଯୁଗୁରୁ ଦେହ ଖରାପ ଖାଇବି କଣ ପାଇଁ ଦେହ ଖରାପ ହବ ଆଉ ଖାଉନି।
ଏଇ ଯୋଉ ଫାଷ୍ଟ ଫୁଡ୍ ତ ଟୋଟାଲି ବନ୍ଦ କରିଦବା କଥା ଆମର ଯୋଉ ଆଗ କାଳିଆ ଯୋଉ ଚୁଡ଼ା ମୁଢ଼ି ଥି ସିଏ ମୁଁ ଯାହା ଭାବୁଛି ଏବେ ଏକଚ୍ୟୁଲି ବେଷ୍ଟ୍। କିନ୍ତୁ ଖାଦ୍ୟର ଟେଷ୍ଟ୍ ଯେହେତୁ ଛୁଆ ଙ୍କୁ ଭଲ ଟେଷ୍ଟ୍ ଲାଗିଯାଇ ତ ସେମାନେ ଆଉ ଏସବୁ ଜିନିଷ ଖାଇବାକୁ ରାଜି ହଉନାହାନ୍ତି ନା। ତ ସେଇଥିପାଇଁ କଥା ପଡ଼ିଚି କଣ କି ଆମେ ଆମର ଖାଦ୍ୟ ଶୈ ଲି ତାକୁ ଯୋଉ ପ୍ରକାର କରିବା। ତ ସେଇ ଜିନିଷ ଟା ମୋ ଉପରେ ସେମିତି ଆମ ବଡ଼ି ସେମିତି ଇଏ କରିକି ରଖୁଛି ଧର ଆମେ ଯଦି ଛୁଆବେଳୁ ଖାଲି ମଇଦା ଜାତୀୟ ପଦାର୍ଥ ଖାଇ ତ ମଇଦା ଜାତୀୟ ପଦାର୍ଥ ଖାଇଲେ କଣ ହଉଛି? ନା ଆପଣଙ୍କର ଯେତିକି ବ୍ଲଡ଼ ରେ ଯୋଉ ଆ ରିଫାଇନ୍। କୁହନ୍ତି ରିଫାଇନି ଜିନିଷ ଯେ ଯେତିକି ମାନେ ଆମର ଅଟା ହଉ ବେଶୀ କି ମ ମଇଦା ହଉ ବେଶି ଆପଣ ଯଦି ଖାଇବେ ନା ତ ସିଏ ତାର ବ୍ଲଡ ଅଲଗା ପ୍ରକାର ପ୍ରଭାବ। ଆପଣଙ୍କର ଯାହା ଜିନିଷ ବି ଧର ଯାହା ବି ଗୋଟେ ପୋଷଣୀୟ ଯୁକ୍ତ ଖାଦ୍ୟ ଖାଇଲେ ନା ତ ସେ ସେଇ ଯ ମାନେ ପୋଷଣ ଟା ବାହାର କରିକି ବ୍ଲଡ ରେ ଆଉଛି। ଛାଡି ପାରେନି ଏଇ ମଇଦା ଫଇଦା ଜିନିଷ ଗୁଡାକ ବହୁତ କିଛି ଅବଜର୍ଭ ମାନେ ଇଏ କରେ। ମାନେ ବନ୍ଦ କରିଦିଏ ଆପଣଙ୍କର ଯୋଉ ପ୍ରୋଟିନ କି ଆଇରନ୍ କ୍ୟାଲସିୟମ ତାକୁ ଆଉ କ୍ରିଏଟ କରାଏନି। ଇଏ ଦବେଇ ଦିଏ ସବୁ ତ ଆମେ ସେଗୁଡ଼ାକ ହିଁ ଖାଇଲେ, ତସେ ଥିପାଇଁ ପ୍ରାୟ ପିଲାଙ୍କର ଦେଖିବ ଏନିମିଆ ପ୍ରୋବ୍ଲେମ ବାହାରୁଚି। ପ୍ରାୟ ପ୍ରାୟ ଆଜିକାଲି ଦେଖିବା ହିମୋଗ୍ଲୋବିନ୍ ପିଲାଙ୍କର ବହୁତ କମ୍। ପିଲାଙ୍କର ହଉ ବଡ଼ଲୋକଙ୍କର ହଉ ଆଉ ସେପରିକି ଖାଦ୍ୟ ଆମେ ଖାଉନେ। ପନିପରିବା ନି ନିହାତି ଏସବୁ ପ୍ରାୟ ଖାଇବା କଥା। ଏବେ ତ ପୁରା ସର୍ଟକଟ ସବୁ ଆଉ। ନାଇଁ କି ପନିପରିବା ଟା ପୁରା ତାକୁ ପୁରା ଏତେ ରୋଷେଇ ସିଏ ବି ଏମିତିଆ ପ୍ରକାର ର ରୋଷେଇ ହଉଚି ଯେ ଆଉ ମାନେ ତା ଦେହରେ ଆଉ କିଛି ନାହିଁ ସାର ତତ୍ଵ।
କିନ୍ତୁ ତାକୁ ଆମେ ଖାଉଚେ। ଖାଇଲେତ ଏଇ ପ୍ରକାର ସବୁ ରୋଗ ବାହାରୁଚି ଆଉ।
ଯୋଉ ଜିନିଷ ଟା ସବୁବେଳେ ଖାଇ ଖାଇ ଆସିଲେ ସେଇ ଜିନିଷ ଆଉ ନହେଲେ ବି ଆଉ ଖାଇବାକୁ ଇଚ୍ଛା ହବନି ତାପରେ କହିବେ ନା ଆମେ ଖାଇବୁନୁ ମାନେ ଖାଇବାକୁ ଇଚ୍ଛା ହଉନି। ଏମିତି ବି ସବୁ ପିଲା କରୁଚନ୍ତି ଆଗୁରୁ ଯୋଉମାନେ ସବୁ ଛୋଟ ଛୋଟ ଛୁଆ ମାନେ ଯଉ ଆଗୁରୁ ସବୁ ବାହାର ଜିନିଷ ସବୁ ଖାଉଥିଲେ ଏବେ ଯଦି ସେଇ ଜିନିଷ ଗୁଡାକ ପାଇଁ ଜିଦି କରିବେ ଯଦି ନ ଦିଆହେଲା ସେଇଠି କାନ୍ଦିବେ ସେଇଠି ତା ପରେ ଜବାବ ଦେବେ ଏମିତି ସବୁ କରନ୍ତି ଛୋଟ ଛୋଟ ଛୁଆ ମାନେ।
ହୁଁ।
ହଉ ମୁଁ ଏବେ ରଖୁଚି ଆଉ କେତେବେଳେ କଥା ହବା।
ହଉ ଠିକ୍ ଅଛି ହଉ ହଉ।